ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର।
କଣ କରୁଛନ୍ତି?
ଏଇ ଆସିଥିଲୁ ଛାତକୁ ବୁଲିବା ପାଇଁ ଆଉ ଆପଣ?
ଏଇ କିଛି ନାହିଁ ବସିଛି। ଏଇ ଆ ମୁଁ ବି ଛାତ ଉପରେ ବସିଛି। ଆପଣଙ୍କ ସ୍ଵାସ୍ଥ୍ୟ ଭଲ ଅଛି ନାଁ?
ହଁ ମୋ ସ୍ଵାସ୍ଥ୍ୟ ଠିକ ଅଛି। ଆପଣ କ - ଆପଣଙ୍କ ସ୍ଵାସ୍ଥ୍ୟ କିପରି ଅଛି?
ହଁ- ମୋ ସ୍ୱାସ୍ଥ୍ୟ ଭଲ ଅଛି। ଆଉ ଆପଣ ଖାଇଥିଲେ କଣ?
ମୁଁ କଣ ରୁଟି ଆଉ କ୍ଷୀର ଖାଇଥିଲି ଆଉ
ଓହୋ ଆପଣଙ୍କୁ ବୋଧେ କ୍ଷୀର ବହୁତ ପସନ୍ଦ?
ହଁ - କ୍ଷୀର ଲହୁଣୀ, ସର ଛେନା, କ୍ଷୀର ଛେନା ସବୁ ଖାଏ ମୁଁ।
କ୍ଷୀରରେ କଣ କଣ ହେଇପାରେ ମତେ ଟିକେ କହିପାରିବେ?
କ୍ଷୀରରେ ଆମର ଲହୁଣୀ ଆଉ ସ- ସର ଯୋଉମାନେ ଖାଇବାକୁ ପସନ୍ଦ କରନ୍ତି ସର ଆଉ ଘିଅ ଆଉ କଣ ଆଉ ଦହି ଲହୁଣୀ ବଷା ଦ କି ତାପରେ ମିଠା ଦହି ବି ପ୍ରସ୍ତୁତ ହୁଏ। କ୍ଷୀରରେ ବିଭିନ୍ନ ହେଇପାରେ।
ଆଜ୍ଞା ଆଜ୍ଞା ମତେ ଟିକେ କହିପାରିବେ କି ଯୋଉ ପ୍ରଥମେ କ୍ଷୀରରୁ କେମିତି କେମିତି କେଉଁ କେଉଁ ପ୍ରଣାଳୀରେ ପ୍ରଥମେ ହବ ସର କେମିତି ବାହାର କରିବ ତାପରେ କେମିତି
କ୍ଷୀର ଆଈଠାରୁ କ୍ଷୀର ଦୁହିଁକି ଆଣିବେ।
ଆଜ୍ଞା।
କ୍ଷୀର ଦୁଇଁକି ଆଣି ସାରିଲା ପରେ ତାକୁ ଆପଣ ଅ - ଚୁଲିରେ ବସେଇବେ। ଚୁଲି ରେ ବସେଇଲେ ତାର ବାସ୍ନା ଟା ଅଲଗା ପ୍ରକାର ଥାଏ।
ଆଜ୍ଞା।
ଚୁଲିରେ ବସେଇବେ ଚୁଲିରେ ବସେଇ ସାରିଲା ପରେ ତାକୁ ଉ ଯଦି ଆପଣ ଅ ଆପଣଙ୍କର ଯୋଉଁ ରଙ୍ଗ ପସନ୍ଦ ମାନେ ନାଲି। ଇ ଇ ନାଲି ଯଦି କରିବେ ଏ ଟିକେ ନାଲି କରିଦେଲେ ବି ଭଲ ଲାଗେ ମାନେ ସୁନ୍ଦର ଲାଗେ ଗେ ରଙ୍ଗଟା। ଦହିର ରଙ୍ଗଟା ନାଲି ହୁଏ ଯଦି ଧଳା ରଖିବାକୁ ଚାହିଁବେ ଅଳ୍ପ ଫୁଟେଇବେ ଫୁଟେଇ ସାରି ସାରିଲା ପରେ ଆପଣ ଯୋଉ ଏ କଣ କରିବେ କହିଲେ?
ନାଲି ଟିକେ ଶୁଣନ୍ତୁ ଆଜ୍ଞା ହ୍ୟାଲୋ ଏ ଯୋଉ ନାଲି କରିବା ପାଇଁ ବେଶୀ ସମୟ ଟିକେ ଫୁଟେଇବାକୁ ପଡେ ଅ
ଆଜ୍ଞା।
ସେଇ ଯୋଗୁ ନାଲି କ୍ଷୀର ଟା ବହୁତ ମିଠା ଲାଗେ।
ଆଜ୍ଞା - ଆଜ୍ଞା କ୍ଷୀରରେ ସ୍ନେହସାର ଜ ବହୁତ ଥାଏ ତ। ସେଥିପାଇଁ କ୍ଷୀର ଜ କ୍ଷୀରରେ ସେଥିପାଇଁ ଘିଅ ହେଇପାରେ।
ଆଜ୍ଞା।
ତା ପରେ ଆପଣ ମାଟି ଜାଗାରେ ଯେହେତୁ ଫୁଟେଇଥିବେ ସେଇଥିରେ ରଖିଦେବେ। ତାପରେ ତାଠୁ ସର ଅଲଗା କରିନେବେ। ସେଥିରେ ସୁବିଧା ହବ ଆପଣଙ୍କୁ ସର ଅଲଗା କରିନେବେ ତ ଅଲଗା କରିସାରିଲା ପରେ ଆପଣ ଯୋଉ କ୍ଷୀର ଅ କ୍ଷୀରକୁ ଅଲଗା ରଖିବେ କ୍ଷୀରକୁ ଦହି କରିବା ପାଇଁ ରଖିବେ ସରକୁ ଅଲଗା ରଖିବେ ଲହୁଣୀ କରିବା ପାଇଁ। ତାପରେ ଆପଣଙ୍କର ଯଦି ଅଧିକ ମାତ୍ରାରେ ଦିନେକେରେ ଯଦି ଆପଣଙ୍କର ଅ ପାଞ୍ଚ ଛଅ ହଉଥିବ କ୍ଷୀର ଆପଣ ଦିନ ବୁଲେଇବେ ତୀ-ତୀ ତିନି ଦିନ ର-ର ଦୂରତାରେ ବୁଲେଇବେ। ଦହିକି କରିବ ତାପରେ ଆପଣ ଯୋଉ ମୁ ବୁଲ ଯୋଉ ଆପଣଙ୍କର ଯୋଉ ହଁ ସେଇଟା ଯୋଉ ଆପ୍ ଦ-ଦହି ବୁଲିବା ପାଇଁ ନିର୍ଦ୍ଦିଷ୍ଟ ସେଟା ଯୋଉ ଥାଏ। ଏ ଦହି ମନ୍ଥିବା ପାଇଁ।
ଆଜ୍ଞା।
ଠି ତାକୁ କଣ କୁହାଯାଏ ମୁଁ ଟିକେ ଭୁଲି ଯାଇଚି ସେଇଥିରେ ଏ ଦହି ବୁଲେଇଲେ ଆଜ୍ଞା।
ଆଜ୍ଞା ବୁଝିପାଇଲି।
ସେ-ସେଇଟା
ସେଟା ମଥୁରୀ କୁହନ୍ତି ମଥୁରୀ ବାଡି ଟା ସେଟା।
ଆଜ୍ଞା ଆପଣଠୁ ଜାଣିଲି ମୁଁ ଟିକେ ମନେ ପଡୁନି ମୋର ତାର ନାଁ ବି ଅଲଗା କିଛି ଅ ଛି।
ଆଜ୍ଞା।
ଆଜ୍ଞା ସେ ସେଥିରୁ ଆପଣ ସେଥିରେ ଭଲ କି ତାକୁ ଧୋଇ ଦେ ରେ କ୍ଷୀରରେ ନଜର ପଡେ ସେଥିପାଇଁ ଆପଣ ଯୋଉ ସାହାଡା ବୃକ୍ଷ ଦେଖିଥିବେ
ଆଜ୍ଞା।
ସାହାଡା ବୃକ୍ଷର ଦିଇ ତିନିଟା ପତ୍ର ଆଣିକି ସେ ଦହିରେ ପକ ପକେଇଦବେ ଆଉ ବୁଲେଇବି ସେଇଥିରେ ହାତରେ ବୁଲେଇ ପାରନ୍ତି କିମ୍ବା ରଶ୍ ସି ଦ୍ୱାରା ବୁଲେଇ ପାରନ୍ତି ହଁ। ଯେମିତି ଯଶୋଦା ମା ଯେମିତି କରନ୍ତିୁ ଆପଣ ଶୁଣିଥିବେ ବା ଦେଖିଥିବେ।
ହୁଁ ହୁଁ ଦେଖିଚି ଦେଖିଚି।
ସେମିତି ବୁଲେଇବେ ତାପରେ ଦହି ଅଲଗା ହେଇଗଲା ତାପରେ ଘିସ୍ ସରକୁ ସରକୁ ସେପରି ସରକୁ ଅଧିକ ପରିଶ୍ରମ ଲାଗିବ ସରକୁ ବୁଲେଇବେ ସେମତି କରିକି ସରରୁ ଆପଣ ଲହୁଣୀ ପାଇବେ ଇଏ ଲହୁଣୀ ପାଇବେ ଆପଣ।
ଲୋହୁଣୀ
ବସେଇଲେ ଲୋହୁଣୀ କିଏ କ ମାଟି ପାତ୍ରରେ ବସେଇଲେ ମାଟି ଟାଣେ ଘିଅ ଆପଣ ହଁ ପିତ୍ତଳ ବା ପିତ୍ତଳ ବା ନହେଲେ କାଚ ପାତ୍ରରେ ବି ବସେଇ ପାରିବେ। ଲହୁଣୀ କିି, ସେଥିରେ ଆପଣଙ୍କର ଘିଅ ବାହାରିବ।
ଆଜ୍ଞା।
ଆଜ୍ଞା ଆଜ୍ଞା ବୁଝିପାଇଲି।
ଆଜ୍ଞା ତାପରେ ଏବେ ନୂତ୍ ନୂତନ୍ ଯୁଗର ବଟର୍ ବି ଏବେ ତିଆରି ହଉଛି, ଆଜ୍ଞା। ଆଜ୍ଞା ଆଜ୍ଞା କୁହନ୍ତୁ।
ଯୋଉ ଆମେ ଯୋଉ ବୁଲେଇଥିବେ ତା ଦେହରୁ ତ ଦହି ବି ଯାହାବି ହେଲେ ଟିକେ ବାହାରିଥିବ ଲୁହୁଣୀ ସହିତ
ନା, ହଁ ଲହୁଣୀ ଯୋଉଟା ବାହାରିବ ସେଟାକୁ ଆପଣ ସେଇ ଆ ଆଗରୁ ଯୋଉ ର ଦହି ବୁଲେଇଥିବେ। ସେଥିରେ ପକେଇଦେବେ।
ଓହୋଃ, ସେଇ ସେଇ ସେଇ ଦହିରେ ଛେନାଟା କିପରିି ହବ ମତେ ଟିକେ କହିପାରିବେ କି?
ହଁ ଏବେ ତ ଯୋଉ ଗ୍ୟାସରେ ବସେଇ ଦେଲାଵେଳକୁ ଫୁଟି ଯାଉଛି ଛେନା। ତାପରେ ତାକୁ ଆପଣ ଗୁଣ୍ଡା ଏ ଗାଈର ଗୋବରରୁ ଯୋଉ ଗୁଣ୍ଡା ପ୍ରସ୍ତୁତ ହୁଏ ବା ଘଷି
ଆଜ୍ଞା ଆଜ୍ଞା।
ତାକୁ ପ୍ରସ୍ତୁତ ଘଷ୍ ଇ ଯୋଉ ପ୍ରସ୍ତୁତ କରିଥିବେ ଗାଈ ଯେହେତୁ ଗାଈ ଦୁହୁଁଛନ୍ତି ଗାଈର ଘଷି ଥିବ।
ଆଜ୍ଞା।
କୁ ଗୋଟେ ଚୁଲିରେ ଲଗେଇବେ, ଚୁଲିରେ ଘଷି ପକେଇକି ତାପ୍ ତାପରେ ତାକୁ ନିଆଁ ଲଗେଇଦଵେ, ସେମିତି ଖାଲି ଧୂଆଁ ଉଠୁଥିବ ନିଆଁ ଜଳିଲେ ଛେନାଟା ଫୁଟିଯିବ ଗୁଣ୍ଡ ହେଇଯିବ। ତାକୁ ଥରେକେରେ ଏକା ଥରେକେରେ ଫୁଟେଇଲେ ବି ହୁଏ ତାପରେ ଦି ତିନି ଥର ଫୁଟେଇଲେ ଟିକେ ମୋ ମୋଟାଳିଆ ମୋଟାଳିଆ ହୋଇଯାଏ ମାନେ ଭଲ ଲାଗେ ଖାଇବାକୁ।
ମାନେ ପଥମେ ନରମ ରୁହେ ତାଠାରୁ ଟିକେ ହାଡ୍ ହୁଏ ଟିକ୍ ଟିକେ ହାଡ୍ ହୁଏ ହାଡ୍ ହାଡ୍ ହେଇଯାଏ ଆଉ।
ତାପରେ ଆପଣଅଅ ସେଇଟାକୁ ବସେଇବେ, ଥରେ ବସେଇବେ। ତାପରେ ତା ପାଣି କାଢିଦେବେ, କାହିଁକିନା ସେଇଟା ପି ମାନେ କଣ କହିଲେ ଦହିଟା ଯେହେତୁ ଖଟା। ହେଇ ଯାଇଥାଏ, ଯାହା ଦିଦିନି ଖଟା ହେଇଯିବ ସେଇଥିପାଇଁ ବସିବ ସେ
ଆଜ୍ଞା।
ଖଟା ଖଟା ଲାଗିବ ଏଇଥିପାଇଁ ତା ପାଣିଟା କାଢିଦେଇକି ଆପଣ ଯୋଉ ପାଣି ପାନ କରୁଛନ୍ତି ସେ ପାଣି ପକେଇ ପକେଇ ପୁଣି ବସେଇବେ ତାପରେ ଆଜ୍ଞା ସେ ପାଣି ପକେଇବେ ତାପରେ ଦୁଇ ତିନି ଥର ଏପରି କଲେ ଆପଣଙ୍କ ଛେନାଟା ପୁରା ଟାଣ ହବ ମୋ ମୋଟା ହବ, ଏମ୍ ଆପଣ ଏଟା କରିବେ। ତାପରେ ଛେନାର ପ୍ରଣାଳୀ ଏ ତାପରେ ଆଉ ଯଦି ଦହି ଆପଣ ମିଠା ଦହି କରିବାକୁ ଚାହିଁବେ ଆପଣ ଏକ ମାଟି ହାଣ୍ଡିରେ ଦହି ଲଗେଇଦେ ଦହି ଲଗେଇଦେବେ ତାପରେ ଯୋଉ ଦହିକି ଆପଣ ଚିନି ଯୋଉ ମିଠା ଦହି କରିବାକୁ ଚାହୁଁଛନ୍ତି ଏକ କଢେଇରେ ବା ପିତ୍ତଳ ପିତ୍ତଳ ଜାଗାରେ କଲେ ବି ଚଳିବ ଏକ ପିତ୍ତଳର କଢାଇରେ ତା ଦେହରେ ଅଳ୍ପ କିଛି ଘିଅ
ଆଜ୍ଞା।
ତା ଦେହରେ ଚିନି ଚିନି, ଚିନି ଆପଣ ବା ଗୁଡ ପକେଇଲେ ବି ଚଳିବ।
ଉଁ-ଉଁ-ଉଁ ସ୍ଵାଦ ଅନୁସାରେ ଯେତିକି ମିଠା ଦକାରେ
ସ୍ୱାଦ ଅନୁସାରେ, ତାପରେ ଆପଣ ଯେତେ ପକ୍ ପକେଇବେ ଚିନି, ଆପଣ ସ୍ୱାଦ ଅନୁସାରେ ପକେଇକି ତାକୁ, ତାକୁ ଟିକେ ନାଲି ନାଲି ହବା ପାଇଁ ଛାଡିଦେବେ ଚିନି ଆଉ ଘିଅକୁ, ଯେମିତି ନାଲି ତା ଦେହରେ ଦହିକି ପକେଇଦେବେ।
ଆଜ୍ଞା ଏ ଯୋଉଟା ଆମେ ଯୋଉ ରଖିଥିବେ ଅଲଗା ଦହି?
ଆଜ୍ଞା ଯୋଉ ଦହିକି ଆପଣ ମିଠା ଦହି କରିବାକୁ ଚାହୁଁଚନ୍ତି।
ଆଜ୍ଞା।
ଇକି ପକେଇ ତାକୁ ଗୋଳେଇବେ। ଗୋଳେଇବେ ତାକୁ ଲାଗିବାକୁ ଦେବେନି କାହିଁକି ଲାଗିଗଲେ ସେ ଛେନା ଛିଡିଯାଏ ବେଳେ ବେଳେ ଚ୍ଛେନା ଛିଡିଯାଏ ଅଧିକା ଆମ୍ବିଳାରୁ।
ଆଜ୍ଞା।
ଅ ତାକୁ ବୁଲେଇବେ ତାପରେ କିଛି ସମୟ ବେଶୀ ନୁହଁ ପାଞ୍ଚ ଛଅ ପାଞ୍ଚ ରୁ ଛଅ ବା ପନ୍ଦରରୁୁ ଦଶ ମିନିଟ୍ ଭଳିଆ ଆପଣ ଅ କରିବେ ତାକୁ ଗୋଳେଇକି ବଶ୍ ସେଆକୁ ଦେବେନି ଅଗ୍ନିରେ ତାପରେ ତାକୁ କଢେଇରୁୁ କାଢିକି ଯୋଉ ହାଣ୍ଡିରେ ଆପଣ ଦହି ଲଗେଇଥିବେ।
ଆଜ୍ଞା। ସେଇଯୋଉ ଯୋଉଟା ଆମେ କରିଥିଲେ।
ହାଣ୍ଡି ଯୋଉ କରିଥିବେ କହିଲି ଦହି ଲଗେ
ଯୋଉଟା ହାଣ୍ଡି ଦହି ଲଗେଇଥିଲ। ଆଉ ଯୋଉଟା କଢେଇରେ ବି ଯୋଉ ଦହିଟା କରିଥିଲେ।
ଆଜ୍ଞା ତାକୁ ସେ ହାଣ୍ଡିରେ ପକେଇବେ। ହାଣ୍ଡିରେ ପକେଇବେ ସେ ହାଣ୍ଡିରେ ପକେଇକି ତାକୁ ଗୋଟେ ଢାଙ୍କୁଣୀ ରେ ଘୋଡେଇକି ରଖିଦବା। ଫ୍ରିଜ ଆପଣ ଯୋଉ ଏ ନୂତନ ଯୁଗରେ ଯୋଉ ଅ ବରଫ କରିବା ପାଇଁ ଯୋଉ ମେସିନ୍ ଆସୁଛି ସେଥିରେ ଯନ୍ତ୍ର ଆସୁଛି ସେଥିରେ ବସେଇ ପାରନ୍ତି ବା ହେମିତି ଥୋଇଲେ ବି ହବ। ଥୋଇଦେବେ କିଛି। ଆଜ୍ଞା। ହବ ଆପଣ ଚବିଶ ଘଣ୍ଟା ଭିତରେ ଥୋଇଦେଲେ ସେ ଜମିଯିବ। ଆପଣ ଯେିମିତି କରିଥିଲେ ଗୋଳେଇଥିଲେ ସେମିତିକା ଦହି ହେଇଯିବ ସେ। କିନ୍ତୁ ତାର ସ୍ଵାଦ ଟିକେ ମିଠା ମିଠା ଆସିବ।
ଆଜ୍ଞା।
ଏବେ ବି ଲୋକମାନେ ସୁସ୍ଥ ରହିବା ପାଇଁ ଏ ଖରା ଦିନରେ ଦହି ଅଧିକ ସେବନ କଣ କରଛନ୍ତି ମିଠା ଦହି ଖାଇବାକୁ ଭଲ ପାଉଛନ୍ତି। ମିଠା ଖଟା ଦହି ବି। ପଠାଣି ଅଲଗା ରାଗ ଦହି। ଘୋଳ ଦହି। ଏପରି ବହୁତ ପ୍ରକାର ଦହି ଆସୁଛି।
ଘୋଳ ଦହି କିପରିି ହୁଅ?
ଘୋଳ ଦହିଟା ପ୍ରାୟତଃ ଖଟା ରାଗ ମିଠା ମିଶିକି ହୋଇଥାଏ। ଆପଣ ଯେମିତି କି ଇ- ଯେମିତି କହିଲେ ସେମିତି କରିବେ ଖାଲି ମିଠା ଚିନି ନ ଦେଇ ତାକୁ ନ ଅଗ୍ନିରେ ନ ବସି ଆପଣ ସେଥିରେ ସେଥିରେ ଲଙ୍କା ଲଙ୍କାଗୁଣ୍ଡ ଆଉ ଚିନି, ଲୁଣ। ପକେଇ ତାକୁ ଗୋଳେଇବେ ସେଥିରେ ସୋ ଟିକେ ପାଣିଆ ହବ। ସେଟା ଏମତି ବସିଲା ଭଳିଆ ହବନି। ଧର ଗୋଟେ ଗୋଟେ ଗ୍ଲାସ ଦହିରେ ଆମର ଦିଟା ଗ୍ଲାସ ପାଣି ଦେବେ।
ଆଜ୍ଞା, ଆଜ୍ଞା।
ପାଣି ଯୋଉ ଲଙ୍କାଗୁଣ୍ଡ ଅ ଲଙ୍କା ଗୁଣ୍ଡ ବା ଲଙ୍କା ଆପଣ ଛେଚିକି ପକେଇ ପାରନ୍ତି ଆପଣଙ୍କୁ ଯେମିତି ସ୍ଵାଦ ଅନୁସାରେ ଭଲ ଲାଗିବ। ତାପରେ ଆପ୍ ଆପଣ ଏ ଯୋଉ କଳା ଲୁଣ ଯୋଉ ଆସୁଛି କଳା ଲୁଣ
ଆଜ୍ଞା।
ଆଉ ସାଧା ଲୁଣ ପକେଇ ଗୋଳେଇବେ। ଗୋଳେଇକି ତାପରେ ଆପଣ ଆପ୍ ସେଟା ଅଳ୍ପ ସମୟ ଭିତରେ ହେଇଯିବ ସେଇଟା ସେଇଟାକୁ ଆପଣ ପିଇ ପାରିବେ।
ଧନ୍ୟବାଦ ମୋତେ ଏତେ ସବୁ କିଛି କଥା କହିଥିବାରୁ ମୁଁ ବୋହୁତ ଉପକୃତ ହେଇଚି ଆପଣଙ୍କ ପ୍ରତି।
ଆଜ୍ଞା, ଆଜ୍ଞା ମୁଁ ବି ଆପଣଙ୍କୁ ଏତେ ସବୁ କଥା କହି ମୋତେ ବହୁତୁ ଖୁସି ଲାଗିଲା ଆପଣ ମୋଠୁ ଜାଣିକି ଖୁସି ମୋତେ ବହୁତ ଖୁସି ଲାଗିଲା। ଆଉ
ହୁଁ।
ହଉ ଭଉଣୀ ରଖୁଚି। ଘରେ ଟିକେ ଡାକିଲେଣି ମୋ ମା ଡାକିଲେଣି ମୁଁ ଆସୁଚି।
ଆ, ଟିକେ ଶୁଣନ୍ତୁ। ହାଲୋ ଇଏ ଆପଣ ଟିକେ କହିପାରିବେ ମୁଁ କିନ୍ତୁ ଆପଣଙ୍କ ଘରୁକୁ ଯିବି କୋଉ ଦିନ ଟିକେ ଖାଇବା ଟିକେ ମିଠା ଦହି।
ଆଜ୍ଞା ଆସ ନିଶ୍ଚିତ ଆସିବେ ମୁଁ ଆପଣ ଯେବେ ଆସିବେ ମ ମୋ ସହିତ ସମ୍ପର୍କ କରିବେ। ଏ, ମୁଁ ଆପଣଙ୍କ ଅ, ଆପଣଙ୍କ ଆପଣଙ୍କୁ କୋଉ ପ୍ରକାର ଦହି ଏ ଭଲ ଆପଣ କହିଯିବେ ମୁଁ କରିଦେବି ଆପଣ ଖାଇବେ।
ଆଜ୍ଞା, ଆଜ୍ଞା ମୁଁ ରଖୁଚି ନମସ୍କାର।